ହଉ
ହାଲୋ
ଆପଣ ଏ, ଏଇ ନବରରେ ପୂର୍ବ ଥର କଲ୍ କରିଥିଲି କଣ ପାଇଁ ଉଠେଇଲେନି?
ନାଇଁ ମତେ ତ କଲ ଆସିନି, ଅବିକା ସାଙ୍ଗେ ସାଙ୍ଗେ କଟିଗଲା ଆସି ସେଇ
ତ ଆପଣ ମତେ ଲାଗୁଛି ଆପରେ, ଫୋନ କରିନଥିଲେ ଆପ ବୋଧେ
ହଁ, ନେଟୱର୍କ ପ୍ରୋବ୍ଲେମ୍ ଆଉଥିବ ।
ହୁଁ ହୁଁ ।
ଆଉ, କେମିତି ଅଛନ୍ତି?
ନ ବହୁତ ଭଲରେ ଅଛି ଆଉ କଣ, ଠାକୁରଙ୍କ କୃପାରୁ ହଁ।
ହ ଗାଡେ ପାଣିପାଗ ର ସୂଚନା କଣ ଟିକେ ଦିଅନ୍ତୁ?
ଆମ ଆଡେ ଖାଲି ବର୍ଷା, ବର୍ଷା, ବର୍ଷା ଆଉ କଣ? ଖାଲି ଝିପି ଝିପି ବର୍ଷା ହଉଛି ଆଉ ଚାରିଆଡେ ଏ କୋହଲା ପାଗ କରିଛି, ଆଉ ପକ୍ଷୀମାନେ କିଚିରି ମିଚିରି ଶବ୍ଦ କରୁଛନ୍ତି। ତ ବହୁତ ସୁନ୍ଦର ଦୃଶ୍ୟ, ତ ଆପଣ ଇଆଡେ?
ଆମ ଇଆଡେ ବି ଆହୁରି ଆମର ପ୍ରାକୃତିକ ଦୃଶ୍ୟ ପୁରା ମନୋରମା।
ଆମର ତ ଇଆଡେ ବର୍ଷା ଲାଗି ରହିଛି। ଆଉ ହଁ ବର୍ଷା ଛାଡିବାରେ ନାଁ ହିଁ ନଉନି। ଏଇଆ ଯାହା ଟି ଟିକେ କପଡା ଶୁଖେଇବା ପାଇଁ ଆମେ ଟିକେ ଅସୁବିଧାର ସମ୍ମୁଖୀନ ହଉଛୁ।
ସେ ହବ ଅ, ସେ କିଛି ନାହିଁ କିନ୍ତୁ ଯେତେବେଳେ ଟିକେ ଖରା ହବ ତ ଆପଣ ନେଇଯିବେ ଛାତ ଉପରୁ ତାତି ଶୁଖିଯିବ।
ଆଜ୍ଞା।
ହୁଁ ତ ଦେଖନ୍ତୁ
ହଁ ଆମ ଘର ଚାରିପଟେ ବିଲବାଡି ଅଛି। ତା ଉପରେ ଯୋଉ ବର୍ଷାର ପାଣି ଛିଟା ପଇଲେ କି ସୁନ୍ଦର ଦୁର୍ଶ ଇହ।
ହୁଁ ଗୋଟେ ଫଟ ଉଠେଇ ପାରିବେ କି ତ ଫ
ହଁ ହଁ ଫଟ ଉଠଉଚି ଆପଣଙ୍କୁ ସେୟାର କରିଦେବି ଆଉ।
ଓହୋ ନାଁ କି ଏଇ କଲ୍ ପରେ ଗୋଟେ ସେୟାର୍ କରିଦେବେ ଏଇ ଗୋଟେ ଫଟ ଆଁ। ହୁଁ। ତଥାପି ଆପଣ ଘର ପାଖରେ ବିଲ ନାଁ ଆପଣଙ୍କ ଘର ଠାରୁ ମାନେ କେତେ ଦୂରରେ ଅ
ନାଇଁ ନାଇ ଆମ ଘର ମଝିରେ ଚାରି ପାଖେରେ ବିଲ ଅଛି ଆମର।
ୱାଓ ତୁମେ ଗୋଟେ ଭଲ ପ୍ଲେସ୍ ରେ ଅଛ ବୋଧେ।
ନାଁ।
ଉଁ ହୁଁ ହୁଁ ପୁରା ଗାଁ ବୋଧେ ନାଇଁ କି ତମର।
ହଁ ହଁ ପୁରା ଗାଁ। ଆଉ ସାଧବ ବୋଉ ଯୋଉ ଭାରନ୍ତି ବର୍ଷା ହେଲେ ଦେଖିଚ ଏଇ ଝିପି ଝିପି ବର୍ଷା ଲାଗି ରହି ଇନ୍ହା ଯୋଉ ନାଲି ନାଲି ସାଧବ ବୋଉ ସେମାନେ ସବୁ ଚାଲୁଚ କେତେ ସୁନ୍ଦର ଦେଖା ଯାଉଚନ୍ତି ଏବେ ତ ଆଉ ବେଶୀ ଦେଖିବା ପା ତି ମିଳୁନାହାନ୍ତି ଆଗୁରୁ ବହୁ ଦେଖା ଯାଉଥୁଲେ ଏବେ ତାଙ୍କ ସଂଖ୍ୟା ଟିକେ କମି ଗଲାଣି ଆ ବେଶୀ ଜାଗାରେ ବୋହୁ ଜାଗାରେ ପ୍ରାୟ ଆଉ ଦେଖିବା ପାଇଁ ମିଳୁନାହାନ୍ତି କିନ୍ତୁ ଆମ ଏପଟେ ଟିକେ ବୋହୁତ ଗାଁ ଏରିଆ ହେଇ ଯାଉଚି ବିଲ ବାଡ଼ି ଅଛି ପାଖେରେ। ସବୁଜ କ୍ଷେତ ସବୁ ଅଛି ସେ ଥିପାଇଁ କି ସେମାନେ ନାଲି ନାଲି ସାଧବ ବୋଉ ତା ଧିଅରେ
ହୁଁ ହୁଁ ଆପଣ ଆପଣ ଚାଷ କଣ ଖତରେ କରନ୍ତି ନାଁ ସାରା ମସଲା ୟୁଜ୍ କରନ୍ତି?
ହେଟା
ଖତରେ କରନ୍ତି ନାଁ ସାର ମସଲା ବ୍ୟବହାର କରନ୍ତି?
ନାଇଁ ନାଇଁ ଖତରେ ଆମେ ବେଶୀ ଖତକୁ ମାନେ କଣ ହଉ। ଇଏ ଦଉ ପ୍ରାଧାନ୍ୟ ଦଉ ସାର ବି ବ୍ୟବହାର କରୁ ଆନ୍ତୁ ବେଶୀ ଖତକୁ ପ୍ରାଧାନ୍ୟ ଦଉ।
ଖତଟା କେମତି ତିଆରି କରନ୍ତି ଟିକେ କହିବେ କି?
ଆମର ଗାଈ ଅଛନ୍ତି। ତାଙ୍କ ଗୋବର ଗୋଟେ ଜେଗାରେ ପକେଇ ପକେଇକି ଖ ତ ତିଆରି କରୁ।
ବୁଝିଲି ବଝିଲି। ତ ଆଉ କିଛି ପକାଅ ନା ଖାଲି ଗୋବରରେ ହେଇଯାଏ? ହାଲୋ।
ଆରେ ଆମ ଘରେ କରନ୍ତି ସେମାନେ ଜାଣିଥିବେ ଆଉ।
ତ ମାନେ ତମ ଘରେ ହୁଏ ନାଇଁ କି ଆପଣ ପା ବି ବୋହୁ
ହଁ ଆମରି ଘରେ ହୁଏ ହେଲେ ମୁଁ ତ କରେନି ନାଁ ମୁଁ ତ ଜାଣିନି ସାରଟା କେମିତି କରନ୍ତି। କିନ୍ତୁ ମୁଁ ଦେଖିଚି ଗୋବରକୁ ଗୋଟେ ଜେଗାରେ ଏ ମାନେ ଠୁଳ କରି ବହୁତ ଦିନ ରଖି ତାକୁ କରନ୍ତି ବୋଲି।
ଓହୋ ଆପଣ କେବେ ମାନେ ଖତ କେବେ ବୋଧେ ମାନେ ଖତ କେବେ ବିଲେରେ ନେଇ ପକେଇନାହାନ୍ତି କି ତା ବିଷୟରେ ଜାଣିନାହାନ୍ତି ଖାଲି ଘରେ ବସନ୍ତି ବିଲ କାମ କେବେ କରନ୍ତିନି ବୋଧେ?
ହଁ ବିଲ କାମ କରେ ବିଲରେ ଯୋଉମାନେ କାମ କରନ୍ତି ତାଙ୍କ ପାଇଁ ଖାଇବା ବନେଇକି ନେଇକି ଯାଏ । ଆଉ ବେଳେ ବେଳେ ତାଙ୍କ ସହିତ ବି ଟିକେ ମାନେ ସାହାଯ୍ୟ କରିଦିଏ ତଳି ରୋହିବାରେ ଆଉ ଧାନ କା ଟିବାରେ ଏବେ ତ ମେସିନି ହେଇଗଲାଣି। କିନ୍ତୁ ଆମେ ଟିକେ ଧାନ ହାତରେ କାଟୁ।
ତ ପରିଶ୍ରମୀ ଲୋକ ମତେ ଲାଗୁଚି ତମେ।
ଆଜ୍ଞା ।
ହୁଁ ହଁ ।
ଇ ସେଟା କ ସେପଟେ ରହୁ ନିଜ ମାନେ ସେ ପଇସାଟା ନିଜ ପାଖରେ ରହିବ ନା । ଚାକିରି ନ କଲେ ପଇସାଟା ଇଏ ହବତି
ଆପଣ ଏତେ ପରିଶ୍ରମ କରୁଚନ୍ତି ତ ଆପଣ ମତେ ଲାଗୁଚି ଆପଣ ଯଦି ଆ ତ ଫାଇଟ କରିବେ ତ ଆପଣ ସେ ହରାଇ ପାରିବେନି ।
ମୁ ତ ଜାଣିନି କେବେ ତ ଫାଇଟ୍ କରିନି । ଦରକାର ପଡିଲେ ଦରକାର ପଡିଲେ କରିଲେ ଦେଖାଯିବ ଆଉ ।
ହଁ ଆପଣ ଏତେ ଷ୍ଟ୍ରଙ୍ଗ ତଥାପି ମତେ ଲାଗୁଚି ଆପଣ ଗୋଟେ ଦିନରେ କେତେଟା ବିଲ କାଟିଲେ? ଦିଅନ୍ତି ଏକା ଥରକେ
ଆରେ ମୁଁ ତ ଏତେ କାଟେନି ମୁଁ ଚାଏ ଯେତେବେଳେ ଖାଇବା ନେଇକି ସେମାନଙ୍କୁ ସେମାନେ ଖାଇବା ଟାଇମ ଭିତରେ ମୁଁ କିଛି କିଛି କାଟି ଏ ଧାନ ଆଉ ।
ହ ହଁ ଭଲ ଭଲ ।
ତାଙ୍କୁ ଟିକେ ସାହାଯ୍ୟ ହେଇଯିବ ମିଳିଯିବ ସେଥିପାଇଁ କହିକି ବସିକି ରହିବି କାହିଁକି? ସେ ଖାଉଥିବେ ମୁଁ ତାରେ ଯାଇ ଧାନ କାଟି
ଭଲ ଭଲ ଆଉ ସକାଳୁ କଣ ଖାଇଚନ୍ତି?
ସକାଳୁ ଆଜି ବର୍ଷା ପାଗ ଦେଇଚି ବଢିଆ ପାଗ ଦେଇଚି ଟିକେ ଆଳୁ ପରଟା କରିଥିଲି ।
ହୁଁ ଓ ଭଲ ଆ ୱାଊ ବଢିଆ ଆଉ ତାପରେ
ଆଳୁ ପରଟାକୁ ମଟର ତରକାରୀ ସେଇଆକୁ ଖାଇ ଦେଇି
ତାପରେ ଖରା ବେଳର ମଧ୍ୟାହ୍ନ ର ଭୋଜନ ପାଇଁ ପ୍ରସ୍ତୁତ
କରିଥିଲି ଆଉ । ଭାତ ବସେଇଚି ଭାତ ବସେଇଲା ପରେ ସବୁ ପନିପରିବା କାଟିକି ଥୋଇଚ କିଛି ଗୋଟେ ଭଲ ବାଡିଆ ଡାଲେମାଟେ କରିବା ପାଇଁ ।
ଆପଣ ଅବିବେକି ଲୋକ କି? ହାଲୋ ଶୁଭୁଚି ନା ନାଇଁ ମୋକଥା?
ହଁ, ଅବିବେକୀ ମାନେ ବୁଝିପାରିଲିନି।
ଦେଖନ୍ତୁ ଆପଣଙ୍କୁ ମୁଁ ଖାଦ୍ୟ ବିଷୟରେ ପଚାରିଲି ଆପଣ କଣ ଖାଇଚନ୍ତି? ଆପଣ ଥରେ ମୋ ଖାଇବା ବିଷୟରେ ପଚାରିଚନ୍ତି?
ହଁ, ହଁ ସେଇଟ କରିଥାଏ ମାନେ ମୋର ଭୁଲ ହେଇଗଲା ମତେ କ୍ଷମା କରିଦେବେ ମୋର ବି ଆପଣଙ୍କୁ ପଚାରିବା ଦରକାର ତ ଆପଣ କଣ ଖାଇଚନ୍ତି?
ଦେଖନ୍ତୁ ମୁଁ ଛତୁଆ ଖାଇଚି।
ଆପଣଙ୍କ ଜୀବନ କଣ ସବୁବେଳେ ସେଇ ଛତୁଆରେ ଚାଲେ ମାନେ ଏତେ ଭଲ ପାଗ ଦେଇଚି କିଛି ତ ବନେଇକି ଘରେ
ଦେଖନ୍ତୁ ଘରେ ବନା ହେ ସୁଜି ଉପମା ବନେଇଥିଲେ, ମୋର ଆମର ଜଣେ ସାନ ଭଉଣୀ ବନେଇଥିଲେ, ତ ମୋତେ ଖାଇ ଦଉଥିଲେ ତଥାପି ଏତେ ସକାଳୁ ମୁଁ ଏ ଖାଇଲେ କଣ କି ଯଦି ପେଟ ଗ୍ୟାସ୍ ହେଇଯିବ ମନ ଟା ଅଶାନ୍ତି ହେଇଯିବ ତ ମତେ ମନ ଟା ଶାନ୍ତ ରଖିବାକୁ ମତେ ଭଲ ଲାଗେ।
ଆପଣ ଟିକେ ମାନେ ଦେହ ଉପରେ ବହୁତ ମାନେ କଣ ଯତ୍
ନା, ନା ମୁଁ ବି ଖାଏ ବ ରା ଫରା ତା ଟାଇମ ଅଛି ଯେମିତି ଚାରିଟା ବେଳେ। ଆ ବୁଲିବାକୁ ଗଲି ତ ସେଠି ଖାଇଦେବି କିନ୍ତୁ ଏତେ ସକାଳୁ ଯଦି ପେଟ ଟା ଖରାପ କରିଦେବି ମୋର ଟିକେ ନା କଣ ଉଠିଲି ଟିକେ ମନ ଶାନ୍ତି ଅଛି ତ ମୁଁ ଏ ଶାନ୍ତି ଟାକୁ ନଷ୍ଟ କରିବାକୁ ମୁଁ ଚାହେଁନା ବି ବୁଝିପାରୁଚନ୍ତି?
ଆଉ ଆପଣ ଚି ଚିତାଧାରା ଟା ବହୁତ ଉଚ୍ଚ ମାନର ଏମିତି ଚିନ୍ତାଧାରା ସବୁବେଳେ ରଖ
ହୁଁ।
ଆଉ ଛତୁଆ କଣ ମାନେ କଣ ଘରେ ବନେଇ ନା କିଣା ଛତୁଆ
ଏ ନାଇଁ ଦେଖନ୍ତୁ ଛତୁଆଟି ଆମେ ଏଇ କ ନିଜେ ବନେଇଥାଉ ତ ନିପ ଆମେ ଜିନିଷ ନେଇ ଆସୁ କଳରେ ଯାଇ ପେଶି ଆଣୁ ତ ତାପରେ ଆଣି ଚଲାରେ ଟିକେ ଚଲେଇ ଦଉ କାଳେ କିଛି ଖଦଡ଼ା ଥିବ। ବୁଝିପାରୁଚନ୍ତି
ହଁ ଆଜି ମାନେ ଆ ହି କା ଦିନରେ ବି ଆପଣଙ୍କ ଆଡେ କଳ ଅଛି। କଳର ତ ବ୍ୟବହାର ଧୀରେ ଧୀରେ କମି କମି ଗଲାଣି ବହୁତ ଆଡେ ବନ୍ଦ ବି ହେଇଗଲାଣି।
ଦେଖନ୍ତୁ ମଝି ନାଇଁ ନାଇଁ ଆପଣ ଜାଣିଥିବେ ମଝିରେ ମା ଗହମ ଦଉଥିଲେ ସରକାର
ଅହ।
ସେତେବେଳେ କଳ ଆମର ଏଠି ପ୍ରଚୁର ଥିଲା କାରଣ ଯାହାଫଳରେ ଗହମ ପେଷୁଥିଲୁ। ତ ଅଟା ପାଇଁ ହଁ ତ ଏବ ଏବେ ଗହମ ସରକାର ଦବା ବନ୍ଦ କରିଦେଇଚି ଯାହା ଫଳରେ କଳ ବନ୍ଦ ହବାକୁ ଲାଗିଲାଣି। ବୁଝି ପାରୁଚନ୍ତି।
ଆଜ୍ଞା ଆଉ ଆପଣ ମାଣ୍ଡିଆ ଖାଆନ୍ତି
ମାଣ୍ଡିଆ ଟା ଆ ଖାଏ ଆ
ମାଣ୍ଡିଆକୁ ବି ଟିକେ ଯାଉ କରିକି ସକାଳୁ ଖାଆ ତୁ ପେଟ ଟା ଥଣ୍ଡା ହବ। ମାଣ୍ଡିଆ ତ କେତେ ପ୍ରକାର ତି ତିଆରି ହେଲାଣି ମାଣ୍ଡିଆରେ ଚକୁଳି ହଉଚି, ମାଣ୍ଡିଆ ରେ ଇଟିଲି ପିଠା ହେଲାଣି। ଆଉ ମାଣ୍ଡିଆ ଯାଉଟା କିନ୍ତୁ ସବୁଠୁ ଦେହ ପାଇଁ ଭଲ ହିତକର।
ଦଲିଆ ଖାଇଚନ୍ତି ଦଲିଆ
ହଁ ଖାଇଛି।
ନାଇଁ ମୁଁ ଦଲିଆ ବେଳେ ବେଳେ ଖାଏ।
ନାଳୁଆ ନାଳୁଆ ଲାଗେ।
ହୁଁ। ତ ଆମେ ଯାଇଥିଲୁ ବୁଲିବାକୁ ଏଥ ରଜରେ ଗୋଟେ ପାର୍କକୁ ଆପଣ କେବେ ରଜରେ ଯାଇଚନ୍ତି ବୁଲିବାକୁ?
ହଁ। ଆମେ ରଜରେ ଦାରିଙ୍ଗବାଡି ଯାଇଥିଲୁ ଦାରିଙ୍ଗବାଡି ପାଖରେ କୋରାପୁୁଟ ସେଠୀ ତା ଦାରିଆ ଦାରିଙ୍ଗବାଡ଼ିରି ରୁ ବୁଲା ବୁଲି ସାରୀ କୋରାପୁଟ ଆସିଲୁ। କୋରାପୁଟରେ ଦେଓମାଳୀ ଯାଇଥିଲୁ ଶାବରତୀ କ୍ଷେତ୍ର ଅଛି ସାବ କ୍ଷେତ୍ର ଯାଇଥିଲୁ। ଆଉ ତାପରେ ରାଣୀ ଡୁଡୁମା ଜଳପ୍ରପାତ ଅଛି ସେଠିକି ବି ଯାଇଥିଲୁ। ଡୁ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଗୁପ୍ତେଶ୍ଵର ମନ୍ଦିର ଅଛି।
ଉଁ ହୁଁ। ଭଲ ଭଲ ଯାହା ହଉ ଏତେ ଆଡେ ବୁଲୁଚନ୍ତି ଆପଣ। ଆପଣ ତଥାପି କଣ ମାନେ ଟ୍ରେନ ରେ ଯାଇଥିଲେ ନା ଏଇ ବସ ରେ
ନାଇଁ ନାଇଁ ଟ୍ରେନ ରେ ଯାଇଥିଲୁ।
ଟ୍ରେନ ରୁ ଷ୍ଟେସନୁ ଓହ୍ଲେଇକିନା ତାପରେ ଅଟୋରେ ଗଲେ ନା ଏମିତି ବସରେ ନା ବାଇକ ଥିଲା ହେଟି
ନାଇଁ ନାଇଁ ଟ୍ରେନ ରୁ ଓହ୍ଲେଇକି ଆମେ ଅଟୋରେ ଗଲୁ।
ଓହୋ ଭଲ ଭଲ ତଥାପି କଣ ଆପଣଙ୍କୁ କେତେ କଣ ଖର୍ଚ୍ଚ ହେଇଗଲା?
ଖର୍ଚ୍ଚ ତ ଟ୍ରେନ ଟିକେଟେ ଏ ଜଣ ପିଛା ହଜାର ଟଙ୍କା ନେଇଯାଉଚନ୍ତି।
ହୁଁ ହୁଁ।
ଆମେ ତ ପୁରା ପରିବାର ଯାଇଥିଲୁ ଯିବା ଆସିବା ଖାଲି ଆମେ ଚାରି ଜଣ ନା ଯିବା ଆସିବା ଆଠ ହଜାର ଟଙ୍କା ବୋଧେ ସେ ଟ୍ରେନ।
ଓ ହୋ। ହାଲୋ। ହାଲୋ ହୁଁ ହଁ ଆଜ୍ଞା ଇଂଗିଲିସ ଶୁଭିଲା ଆପଣଙ୍କ ଭଏସ ମଝିରେ ଟିକେ କଟ ହେଇଯାଇଥିଲା।
ପାଣିପାଗ ର ଟିକେ ଅସୁବିଧା ଯୋଗୁ ନେଟୱାର୍କର ଟିକେ ପ୍ରୋବ୍ଲେମ୍ ଦେଖାଯାଉ
ଆଜ୍ଞା ଆଜ୍ଞା।
ହଁ ଆପଣଙ୍କ ଆଡେ କାଉ ଦେଖା ଦଉଛନ୍ତି ଏବେ?
ନାଇଁ ଆମର ଏଠି କାଉ କେବେ ଦେଖିବାକୁ ଆଉ ମିଳୁନି। ତ ଆମର ଏଠି ଢାଉକ ଦେଖିବାକୁ ମିଳୁ ହଉଚି।
ଆଛା କାଉ ତ ଧୀରେ ଧୀରେ ତାଙ୍କ ବଂଶ ଲୋପ ପାଇଗଲାଣି ବୋଧେ? କୋଉଆଡେ ଆଉ ବେଶୀ କାଉ ଦେଖା ଦେଖିବା ପାଇଁ ମିଳୁନାହାନ୍ତି। ନହେଲେ ସକାଳୁ ସକାଳୁ ଯୋଉ ଉଠିକି କାଉ ମାନଙ୍କର ରାବ ଶବ୍ଦ ଶୁଣିବା ବହୁତ ଖୁସି ଲାଗେନି ଆନନ୍ଦ ଲାଗେନି ମନକୁ।
ଆଜ୍ଞା ଆଜ୍ଞା ମୁଁ ବହୁତ ଛୋଟ ବେଳ ବହୁତ ଶୁଣୁଛି କା କା ଏମତି ଚିଲଉଥିବେ। ବହୁତ ବଢିଆ ଲାଗେ।
କାଉ ବୋବଇଲା ମାନେ ଆମ ସମସ୍ତେ ଭାବୁ ଯାହା ହଉ ସକାଳ ହେଇଗଲା ବୋଧେ? ତତ୍ପରତାର ସହ ଉଠି ପଡୁନା। ଏବେ କିନ୍ତୁ ତାଙ୍କ ଶବ୍ଦ ଶୁଣିବା ପାଇଁ ହିଁ ମିଳୁନି।
ଦେଖନ୍ତୁ ସିଏ ଚିଡି ଗଲେଣି। ବୁଝିପାରୁଚନ୍ତି ସିଏ ପଳେଇଲେ ହେଥି ନାକି। ଜାଣିଛନ୍ତି ସେ ଚିଡିଗଲାଣି କଣ ପାଇଁ ଜାଣିଚନ୍ତି।
ନା କଣ ପାଇଁ ଚିଡିଗଲେଣି।
ଦେଖନ୍ତୁ ଯଦି ଗୋଟେ ଲୋକ ବାରଟାରେ ଶୋଇ ଆଠଟାରେ ଉଠିବ। ବାରଟାରେ ଶୋଇଲେ ସକାଳୁ ତ ନିଦ ଭାଙ୍ଗିବନି। କାଉ ଆଉ କେତେ ସମୟ ବୋବେଇବ। ତ ସିଏ ବାଧ୍ୟ ହେଇକିନା ଚିଡିକି ପଳେଇଚନ୍ତି।
ଲୋକମାନେ ବାରଟି ରାତିରେ ଶୋଉଚନ୍ତି କଣ ପାଇଁ। ଏଇ ମୋ ମୋବାଇଲ ସମସ୍ତଙ୍କୁ ପାଗଳ କରିଚି।
ଆଧୁନିକ ଯୁଗ ହେଲାଣି ଯାହା ଫଳରେ ଲୋକ ଆମ ବେଳେ କଣ ଥିଲା ଡିବି ଆଲୁଅ ତ ଆମେ ଶୋଇ ପଡିଥିଲେ ଆଠଟାରୁ ଆଉ ଆପଣ ଲଣ୍ଠଣରେ ପଢିଥିବେ।
ଆଜ୍ଞା।